ହଁ କୁହନ୍ତୁ।
ହଁ କଥା
ହେଇ ବସିଛି ଆଉ।
ମୁଁ ଏ ପୁଅକୁ ଖୁଆଉଥିଲି। ଟିକେ ଆଉ।
ଓ ହୋ କେତେ କେତେ ବର୍ଷ କି ପୁଅ?
ଏଇ ଦି ବର୍ଷ ଆଠ ମାସେ।
ଓହୋ। କଣ ଗୋଟେ ସାଉଣ୍ଡ ଶୁଭୁଛି ଟିଭି ନା କଣ ବୋଧେ।
ନା ନା ଆମର ଏଠି ଭାଗବତ ପଢାଉଛି
ଓ ହୋ ହୋ।
ହଁ ସେ ସେଠି ଆମେ ରୁମ ଭିତ ରେ ତଥାପି ଶୁଭୁଚି
ହଁ ସିଏ ହଉ ବ ଜୋରେ ଆଉ। ଶୁଭୁଥିବ ଶୁଭୁଥିବ ହଁ ଭଲ ଭାଗବତ ଶୁଣିଲେ ମାନେ କାନରେ ପଡୁଛି ମାନେ ଭଲ।
ହଁ ଆମର ଏଇ ଆମ ଘର ପଛ ପଟେ ତ ଭାଗବତ ଘର ଲାଗିଛି ଛି ସେଇଠି ପଢା ହଉଛି ଆଉ।
ଓ ଡେଲି ପଢାହୁଏ ଓହ ହଁ ଭଲ ତାହେଲେ ମନ୍ଦିର ନା କଣ?
ହଁ ରା ରାଧା କ୍ରୀଷ୍ଣ ଙ୍କ ମନ୍ଦିର।
ଆଚ୍ଛା ଆଚ୍ଛା ଆଛା ଓ ଆଉ ପୁଅ କଣ ଏବେ, ନାଇଁ ରୋଷେଇ ଚାଲି ଏବେ ଆଉ ଆଟା ହେଲା ତ ରୋଷେଇ ଚାଲିବ ଆଉ।
କଣ ରୁଟି, ପୁଅକୁ ଟିକେ ଜର ଥଣ୍ଡା ହେଇଯାଇଥିଲା ତ ଆଉ ସେ ରୁଟି ଟିକେ ଖାଉନଥିଲା ଜ ତାପରେ ଯାହାବ ଖାଉଥିଲେ ଖାଲି ବାନ୍ତି କରୁଥିଲା।
ଓହୋ ହୋ ଏଇ ସିଜନ ଚେଞ୍ଜ ପାଇଁ ନା କଣ?
ହଁ ହଁ ସିଜ କି ନାଇଁ ଭାଇରାଲ ଫିବର ଟା। ହଁ ହଁ ଯାଇକି ଏ ତାର ଯାହା ଖାଇଲେ ବାନ୍ତି କରୁଥିଲା ଆଉ ରୁଟି ଦେଲିନି ଏଇ କିଛି ଦିନ ହବ ଆଉ ଏଇ ଗଳା ଯାହା ଯୋଉ ଚୁଡା ଚୁନା ଚୁଡ଼ା ଚୁନା
ହୁଁ ହୁଁ ହୁଁ।
ଦଉଛେ କାଲିଠୁ ଦେଖିବା ରୁଟି ଦେବୁଛି ହେ
ହଁ ହଁ ନାଇଁ ବାନ୍ତି ହଉଛି, ଦେଖ ଡକ୍ଟର ଦେଖେଇଛନ୍ତି ତ?
ଖାଇକି ମେଡିସିନ ଆଣିଥିଲି, ଆଣ୍ଟିିବାଟିକ କରିକା ସବୁ ଦେଇଥିଲେ। କମିଛି ଟିକେ କମି ଯାଇଛି।
ଛୁଆଙ୍କୁ ଏତେ ଆଣ୍ଟିବାୟୋଟିକ ଦେବେନି ଯଦି ବେଶୀ ହଉଛି ତ ଦିଅ, ନହେଲେ ଆଣ୍ଟିବାୟୋଟିକ ଦବା କଥା ନୁହେଁ।
ଜରା ମାଟିଥିଲି ଜର ମେଡିସିନ ଦଉଥିଲେ ସେ କମିଲାନି ଟୋଟାଲ ହଁ ଖାଲି ହଁ ମାନେ ହେଲା ଏମତି ହେଲା ଯୋଉଠୁ ଯଉଠୁ ଅତିଶ ହେଲା ଦେହ ପୁରା ତାତିଲା ସେଇଠୁ ସା ସ ସେଇଠୁ ଆଣ୍ଟିବାୟୋଟିକ ଦେଲେ।
ଓହୋ ହୋ ଆଉ କଣ କରିବି କିନ୍ତୁ ଆମର ଆମ ଜମା ତମ୍ବା କଥା ନୁହେଁ କିନ୍ତୁ
ଇଏ ଇଏ ଇଏ କେତେ କଣ ଇଏ ହେଲାଣି ମାନେ ତି ଛାଡିବନି ଲାଷ୍ଟରେ ଇଞ୍ଜେସନ ବି ପାଏ।
ଓହୋ ହୋ।
ଏଇ ଡକ୍ଟରଙ୍କ ପାଖେ। ଥଣ୍ଡା ହେଲେ ଭାରି ମାନେ ହଇରାଣ କରିିକି ପକଏ ପୁରା।
ଘରେୋଇ ଚିକିତ୍ସା କିଛି କରୁନାହାନ୍ତି ଛୁଆ ପାଇଁକା ।
ଯୋଉ ତୁଳସା ପତ୍ର ମହୁ ତ?
ହଁ
ତାକୁ ଯାହା ଦେଲେ କିଛି କାଟୁ କରିବନି। ତୁଳସ ପତ୍ର ମହୁ ଦେଲି। ତାପରେ ଯାଇକି ହେମିଓପାଥିରେ ଦେଖେଇକରି ହେମିଓପାଥି ବି ଖୁଆଇଲି ମୁଁ କହିଲେ ଏଲୋପାଥି ଦେବିନି। ସେ ହେମ ମାନେ ଏ ହେମେପତିରେ ବି ସେ ଟୋଟାଲି କମିଲାନି। ସେ ଯୋଉ।
ନାହାନ୍ତି ଆପଣ କଣ କରିବ ଆପଣ ଯେତେବେଳେ ଜାଣିବେ ଥଣ୍ଡା ହଉଛି। ନା ମୋ ଝିଅରେ ବି ବହୁତ ଥଣ୍ଡା ହଉଥିଲା ମୁଁ ଏବେ ନା ଗୋଟେ ଦିନ ଛାଡି ଗୋଟେ ଦିନ ତାକୁ ମହୁ ଦଉଛି ଖାଇବାକୁ ମହୁ ସହିତ ଟିକେ ଗୋଲମରିଚ ପକେଇଦେବେ ଟିକେ ଅଦା ରସ ଟିକେ ଇଏ ଲାଗିବ କେମିତି କରିକି
ଅ ମୋ ମୋହୁ କେତେ ମ ମୋହୁ କଣ ଅ
ହ ହୋ ଗୋଟେ ଚାମଚରେ ନେଇଯିବେ ହେଲା ଆଉ ସେଇଥିରେ ଟିକେ କିଏ ଗୋଲମଚ୍ଚ ଗୁଣ୍ଡ ପକେଇଦେବେ ଆଉ ଅଦା ରସ ଟିକେ ଦିଇ ଡ୍ରପ ପକେଇଦେବେ କଣ ବେଶୀ ପକେଇଲେ ପିତୁଳିଆ ଲାଗିବ ତ ଖାଇବେନି। କାଢିଦେବେ କାଳେ ତ ସେଇଟା ପକେଇକି ତ ଆପଣ ଟିକେ ଗୁଣ୍ଡ ଗୁଣ୍ଡ ଜଷ୍ଟ ଟିକେ ଗୋଟେକୁ ଗୁଣ୍ଡ କରିଦିଅନ୍ତୁ ମାନେ ତମ ତମେ ତାଠୁ ଭଲ ଗୁଣ୍ଡ ନେଇ ଆସିବ ଗୋଲମରିଚ ଗୁଣ୍ଡ ସିଏ କଣ ପୁରା ହଁ ପୁରା ପ୍ଲେନ୍ ମିଳିବ ନା ସିଏ ମିଶିଯିବ ସେଇଟା ଜଣା ପଡିବନି ଖାଇଦବ ଗୁ ନହେଲେ ଛେଚିଲା ବେଳକୁ ଟିକେ ଗୋଟା ରହିଲା ମାନେ ସେମାନେ ବାନ୍ତି ଫାନ୍ତି କରିବେ କି ଓକାରିବେ। ଫୋପାଡି ଦେବେ ତମେ ସେଆକୁ ଗୁଣ୍ଡ ଟିକେ ପକେଇଦବ ଆଉ ଅଦା ରସ ତ ଟିକେ ଦି ଡ୍ରପ ପକେଇଦବ କାରଣ ମୋ ଝିଅର ବହୁତ ଥଣ୍ଡା ରହିବ କାରଣ ମତେ ଥଣ୍ଡା ବୋଲି ତାକୁ ବି ଥଣ୍ଡା ଟା ରହିଲା ତାର ବି ମୁଁ ଏବେ ପ୍ରାୟ ମୁଁ ଏବେ ତ କହୁଛି ଦିଇଥର ହେଲାଣି ଥଣ୍ଡା ହେଲାଣି ମୁଁ ଥଣ୍ଡା ମେଡିସିନ ବିଲକୁଲ ଦଉନି। ସିଏ ଗୋଟେ ଦିନ ତାଙ୍କୁ ତ ଅସୁବିଧା ହବ ସେଇ ଅଦା ଅଦା ଗୋଲମଚ ଗୁଣ୍ଡ ଟିକେ ପକେଇକି ତ ମହୁ ଦେଇଦେବେ ଡେଲି। ଥଣ୍ଡା ଥିବା ଯାଏ ଡେଲି ଦେବେ ଆଉ ଯେତେବେଳେ ଶୋଇବେ ଆପଣ କଣ କରିବେ ଜୁଆଣି କୁ ଟିକେ ଭାଜିଦେବେ ତାୱରେ। ଉଷୁମ କରିଦେବେ ଆଉ ରସୁଣକୁ ଟିକେ କାଟି କାଟିକା ତା ଦେହରେ ପକେଇଦେବେ ଟିକେ କଳା କଳା ପଡିଗଲା ପରେ ଭାଜିବେ ହେଲା। ହଁ ରସୁଣ ଗୁଣ୍ଡ କରିଦେବେ ଗୁଣ୍ଡ କରିକି ତା ଦେହରେ ପକେଇକି ଟିକେ ଭାଜିଦେବେ ସେ ଜୁଆଣି ସହିତ। ଭାଜିଦେଲା ପରେ ତାକୁ କଣ କରିବେ ଧୋତି କପଡା ଧୋତି କପଡା ଟିକେ ଗୋଟେ ଖଣ୍ଡ କାଟି ଦେଇେଇକି ତା ଦେହରେ ଏଇ ଜୁଆଣି ଆଉ ସେ ରସୁଣ କୁ ପକେଇକି ଆ ତାକୁ ଗଣ୍ ଠି କରିକି ପକେଇଦବେ ଯେମିତି ଗଣ୍ଠି ପକେଇ ଯେମିତି ବାନ୍ଧିବା କଥା ବାନ୍ଧି ଦେଇକି ଯେତେବେଳେ ସେ ଶୋଇବେ ତାଙ୍କ ବେଡ ପାଖରେ ସେଇଟା ଆପଣ ରଖିଦେବେ। ହେଲା ସେଇ ସ୍ମେଲ ଟା ତାଙ୍କ ଆ ଆଉ ତକିଆ ତଳେ ହେଲେ ତ ବାସ୍ନା ଟା ଏତେ ବାଜିବନି ସେ ସାଇଡ ହୋଉ ଟିକେ ରଖିଦେବେ ତା ନାକ ପାଖାପାଖି ଆଉ ଟିକେ ସେଇଠି ବସିବେ କାରଣ ଅବଶ୍ୟ ସେମାନେ ଯୋଉ ଓଲଟା ଓଲଟି କଲେ କହିବେ। ନା ତା ତାତିଲାଟା ବାଜିଯିବ ବଳେ କାଳେ ସେଇଠି ବସିକି ଟିକେ ଅନେଇବେ ଯେତେବେଳେ ଟିକେ ଥଣ୍ଡା ହେଇ ଆସିବ ସେଇଟା ରଖିଥିବେ ବେଡ୍ ପାଖରେ ତାକୁ ସେଇଟା ସେ ସ୍ମେଲ ଟା ତାଙ୍କୁ ବି ଭଲ ଭଲ ଲାଗୁ ନ ଲାଗୁ ସେ ସ୍ମେଲ ଟା ଦେହ କୁ ଗଲେ ଥଣ୍ଡାଟା ବି
ଅ ଯୋଉ ଜୁଆଣୀ ଆଉ ତେଲଟେ ଫୁଟେଇକି ରଖିଥିବେ ତାକୁ ଗୋଡରେ ଘଷିବେ ଆଉ ସବୁଠୁ ବଢିଆ ଅ ସୋରିଷ ତଲରେ କଞ୍ଚା ସୋରିଷ ତେଲ ତାକୁ ଟିକେ ନାକରେ ପକେଇବେ ସେମାନେ କାନ୍ଦିବେ ଜମା ଦେଖ
ହଁ ହଁ ସେ ପକାଇ ତାର ସେ ଜମା ଦେଖାଏନି।
ଜମା ଦେଖି ମୋ ଝିଅ ଦେଖ ହେଲେ ମୁଁ ଜବର ଦସ୍ତି କାନ୍ଦୁ ପଛେ ମୁଁ ତା ନାକରେ ପକେଇଦିଏ ପକେଇ ମାନେ ଏମତି ନାକରେ ହାତ ମାରିଲେ ତ ସେ କାନ୍ଦିବ ଆଉ। ତା ସ୍ମେଲ ଟା ସବୁ ପୁଡ଼ ଭଳି ମାନେ ନିଜେ ବି ଯେତେବେଳେ ଥଣ୍ଡା ହେବ ଦେଖିବେ ନାକରେ ପକାଇବେେ ତ ଆପଣଙ୍କୁ ବି ଭଲ ଲାଗିବ ପୋଡ଼ିବ। କିନ୍ତୁ ଭଲ ସପ୍ତାହକୁ ଥରେ ଦିଇଥର ହଁ ପକାନ୍ତୁ‌। ଆପଣ ପକାନ୍ତୁ ଆପଣଙ୍କ ଘରେ ଯିଏ ବି ଥିବେ ପକେଇବେ ଦେଖିବେ ଥଣ୍ଡା ଏତେ ହବନି। କୋରୋନା ଟାଇମ ରେ ଯେତେବେଳେ ଏମତି ସବୁ ହଉଥିଲା। ମୋ ଦାଦା ଜଣେ ସିଏ ଡକ୍ଟ ଅଛନ୍ତି। କଲେ ସୋରିଷ ସିଏ ହମିଓପାଥିକ ଡକ୍ଟର। କହଲେ ସୋରିଷ ତେଲ ନାକରେ ପକେଇ ସବୁଠୁ ବଢିଆ ତ ଆମେ ପକଉ ଟିକେ ଝିମ୍ ଝିମ୍ ଲାଗିବ ଟିକେ କାଟିବ ତାପରେ ତମର ଆଦତ ହେଇଯିବ।
ହଁ ଭଲ ଲାଗିବ। ନା ସେ ଯୋଉ ଯୁଆଳ କଣ ସବୁଦିନେ ତ। ଭାଜି ବନା କଣ?
କଣ କହିଲେ?
ମୁଁ କହିଲେ ଯୁଆଣେ କି ସବୁଦିନେ ଭାଜି
ନା ନା ନା ଦିଇଦିନି। ଦି ଦିନ ଛାଡିକି ଦି ଦିନ କରନ୍ତୁ ସେଇଟାକୁ ଉଷୁମ କରିଦେବେ। ରଖିବେ ଆଉ ଥଣ୍ଡା ତ ତିନି ଚାରି ଦିନ ହେଲା ପରେ ଛାଡି ଯାଉଥିବ। କୁହ ନା।
ହଁ ହଁ।
ରଖିବେ ଆଉ ଗୋଟେ ଯୋଉ। ପାଣିରେ ପକେଇକି ଯୋଉ ଶୁଘନ୍ତିନି ଗୋଟେ ଆସେ ଗ୍ରୀନ କଲର ଟାଇପ ର। ବଡ ଲୋକ ମାନଙ୍କୁ ଦିଆଯାଏ ଯେତେବେଳେ ଯେତେବେଳେ ସେ ଶୋଇବେ ସେଇଟାକୁ ଟିକେ କାଟି ଦେଇେଇକି ତା ଦେ ମାନେ ଡ୍ରେସ ର ଚାରିଆଡେ ପକେଇକି ଲଗେଇଦବେ ତାକୁ ହେଲା। ମାନେ ଦେହରେ ଲଗେଇବେନି ହଁ ଡ୍ରେସରେ ଖାଲି ଲଗେଇଦେବେ। ସେ ସ୍ମେଲ ଟା ସେ ନିଜେ ନେଲେ ଭଲ ଲାଗିବ ତାଙ୍କୁ ବୁଝିଲେ। ତ ଦେହରେ ଲଗେଇଲେ ପୋଡିବ ତା ଡ୍ରେସ ରେ ଖାଲି ସ୍ପ୍ରେ ମାନେ ଏମିତି ପ କେଦେବେ ନହେଲେ ଗୋଟେ। କଣ୍ଢେଇ ପଣ୍ଢେଇ ଜିସ୍ ଯୋଉଥିରେ ଖେଳେ ତା ଦେହରେ ଲଗେଇଥିଲେ ସେ କଣ୍ଢେଇକୁ ସେ ଯୋଉଥିରେ ଖେଳୁ ତ ସେଇ ସ୍ମେଲ ଟା ତାକୁ କଲେ ତାକୁ ଭଲ ଲାଗେ।
ସ୍ପ୍ରେ ଟା ନୁହଁ ତ ଯୋଉ ମାନେ ଯୋଉ କୁଡା ଟାଇପ୍ ର।
ହଁ ହଁ ଲାଙ୍ଗୁଡ ଟାଇପ୍ ର ଗ୍ରୀନ୍ କଲର ଆସେ ପାଣିରେ ପକେଇ ଶୁଙ୍ଘନ୍ତି ବଡ ଲୋକମାନେ। ଏଇଟା ମତେ ମୋ ଡକ୍ଟର ଜଣେ କହିଥିଲେ। କହିଲେ ସିଏ ଯେତେବେଳେ ଶୁଇ ପଡିବ ତା ଡ୍ରେସ ରେ ଲଗେଇଦେଲେ ସେଇ ସ୍ମେଲ ଟା ସିଏ ନିଶ୍ଵାସ ରେ ନେଲେ ତା ଭଲ ଲାଗିବ ତାଙ୍କୁ। ମାନେ ନାକଟା ବି ଫିଟିବ। ହଁ କାରଣ ଏଇ ମେଡିସିନ ଗୁଡାକ ଯେତେ ଆଭୁଏଡ୍ କରିବେ ଭଲ। ମୁଁ ବା କହୁଛି ମୁଁ ଏଇଗୁଡା ହି ଦେଶୀ ଚିକିତ୍ସା କରୁ ଯଦି ବେଶୀ ହେଲା ମୁଁ ହଁ ଦେ କୁ ଇଏ କରେ। କିନ୍ତୁ ମୁଁ ଭାବୁଛି ଦି ଥରେ ଏବେ ହେଲେଣି ଥଣ୍ଡା ତାକୁ ମୁଁ ତାକୁ ଏଇ ଦେଶୀ ଚିକିତ୍ସା କରିଦଉଛି। ତାର ବି କମି ଯାଉଛି ଗୋଟେ ଦି ଦିନ ତ ରହିବ ଯାହା ବି ହେଲେ। କିନ୍ତୁ ବହୁତ ଇଏ ରହୁଛି ଆଉ ମୁଁ ଯେବେ ଜାଣିବି ତାକୁ ଟିକେ ଥଣ୍ଡା ହବ କି କଣ ମୁଁ ତ ଦି ଦିନ ଛାଡି ତିନି ଦିନ ଛା ତାକୁ ମହୁ ଚଟେଇଉଛି। ସେ ମହୁ ଖାଇବାକୁ ବି ଭଲ ପାଉଛି। ମହୁ ରେ ଟିକେ ହଳଦୀ ପକେଇକି ତାକୁ ଦେବେ ମାନେ କ୍ଷୀରରେ ଟିକେ ଟିକେ ହଳଦୀ ପକେଇକି ଦେବେ। ବଡି ଟା ଗରମ କରିବା ତାକୁ ରାତିରେ ଶୋଇଲା ବେଳକୁ ଟିକେ ମହୁ ହଳଦୀ ଚଟେଇ ଦେବେ। ଥଣ୍ଡା ଯଦି ଏତେ ରହୁଛି ଡେଲି ଚଟାନ୍ତୁ ଅଳ୍ପ ମହୁ। ଟିକେ ହଳଦୀ ପିଞ୍ଚ ହଳଦୀ ଯେମିତି କୁହନ୍ତି। ସେମିତି ହିଁ ପକେଇବେନି ତାକୁ ବି ଜଣା ପଡିବନି କି ମହୁ
ହ ହ ହଉ ଦେଖିବା ଆଣେ ଯୁଆଣି। ଜରିକା। ଆଣେ ତାପରେ ଯାଇକି ଭାଜିବେ।
ହଁ ହଁ ହଁ ଅଳ୍ପ ଅଳ୍ପ ପକେଇକି ତାକୁ କରନ୍ତୁ ଦେଖିବେ କମିବ। କାରଣ ମୋ ଝିଅର ମୁଁ ପ୍ରାୟ ଥଣ୍ଡା ମାସକୁ ଥରେ ଥଣ୍ଡା ହବ ତାକୁ। ଏବେ ଯାହାବଁ ଛୁଆ ନା ହେବେ ଟିକେ ଥଣ୍ଡା ହବ।
ହଁ ହ ହ ହଁ ବା ବହୁତ ମେଡିସିନି ଖାଉଛି। ସେଟା ମାନେ ତାର ଏମିତି ଟେ ଯଦି ନ ମାନେ ଏମିତି
ତାର ସିଚୁଏସନ ହବ ଯେ ମାନେ ଯେ ମାନେ ଡକ୍ଟର କଣ କରିବେ ଚାରି ଦିନ ଦିଟା ଲେଖା ଦିନକୁ ଦିଟା ଲେଖା ଇଞ୍ଜେକ୍ସନ ସେ ପାଏ।
ମାବା ନା ନା ନା ତମେ ଘରେ ଚିକିତ୍ସା କର। ଇଞ୍ଜେକ୍ସନ ଟା ତ ବହୁତ ହି ଆହୁରି ଖରାପ।
ହଁ ସେଇଟା ତ ଖରାପ ସେଇ ସମସ୍ତେ କହିଲେ ବଲେ। ଏ ମାନେ ଏଇ ଆଦତ ରେ ପଡିଯିବ ନା।
ହୁଁ ହୁଁ ମାନେ ଇଞ୍ଜେକ୍ସନ ଯାଇ ଯାଉଛି ମାନେ ତାଙ୍କୁ ଥଣ୍ଡା ଦେହରେ କେତେ ରହୁଥିବ। ଆଉ ବେଶୀ ଥଣ୍ଡା ଟା ରହିଲେ ବି ନିମୋନିଆ ଆଡକୁ ଧରିବ ନା। ତ ଯେତେ ଶୀଘ୍ର ମାନେ ତାର ଏଇ ଘରୋଇ ଚିକିତ୍ସା କରି ତା ପ୍ରିକସନ ଟା ନେବେ। ସେତିକି ଭଲ ଚେଷ୍ଟା କରିବେ। ଯେତିକି ଘରେ କରିବ କ ଇଆଡୁ ସେଆଡୁ ମେଡିସିନ ଦେଖିକି ଖାଇବେ। ହୋମିଓପାଥି ଏଲୋପାଥି ଏମିତି କଲା ବେଳୁ ତାଙ୍କ ବଡି ବି ସେତିକି
ହଁ ହଁ ହଁ ଆଉ ଦେଖିବାକୁ କାଲିଠୁ ଅ ଅଦା ରସ ସେଟା କଣ ଗୋଲମରିଚ ଗୁଣ୍ଡ ଆଉ ମହୁ ମହୁ କେତେ? ଚାମଚ
ଗୋଟେ ଚାମ ହଁ ଗୋଟେ ଚାମଚ। ହଁ ହଁ ଖୁଆଇଦେବେ ସେ ଚାମଚ ଯେ ମିଠା ମିଠା ଲାଗିବ ସେ ଖାଇଦେବେ ବି।
ହଁ ହଁ ହଉ ହଉ।